ଲୋ
ହାଲୋ।
ହଁ କଣ କରୁଚ?
ନମସ୍କାର।
ନମସ୍କାର।
ହଁ ଏଇ ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ମୋର ଗୋଟେ କୁନି ବେବି ତାକୁ ଦୋ ଦୋଳିରେ ଝୁଲଉଛି।
ଓହୋ ଭଲ କୁନି ବେବି କୁ କେତେ ମାସ ଚାଲିଚି କି?
ଏବେ ଚାରି ମାସ ଚାଲିଚି।
ଓହୋ ଆପଣଙ୍କୁ ସେ ଭାରି ହଇରାଣ କରୁଥିବ ଆଉ।
ହଁ ହଇରାଣ କଣ କରୁଚି ସିଏ ଏଇ ଶୋଇଥିଲା ଏବେ ଏଇ ଉଠିଲା ଆଉ। ଟେ ଖାଇବାକୁ ଦେଲି ଖାଇକି ଏଇ ଦୋଳିରେ ଝୁଲଉଚି ଆଉ। ଖେଳୁଚି ହୁଁ।
ଭଲ କୁନି ବେବି ପୁଅ ନା ଝିଅ?
ପୁଅ।
ହଁ ବଢିଆ ଆଉ।
ହଁ ମୋ ମୁହଁ କୁ ଅନେଇକି ହେଇ ଖେଳୁଚି ଅନେଇକି ହସୁଛି ଏବେ ଟିକେ ଟିକେ ହସ ସିବା ଶିଖିଲାଣିତ ସେ ଅନେଇକି ହସୁଛି ଆଉ, ମୁଁ କଥା କହୁଛି ବୋଲି ହସୁଛି।
ଉଁ ହୁଁ ଭଲ ଆଉ।
ହଁ ଟିକେ ଟିକେ ପାଟି ନାଇଁ ମୋ ନା ପୁଅ ଦେହ ଭଲ ଅଛି। କି ମୋର ମାନେ ସିଜରିଙ୍ଗ ହେଇଥିଲା ତ ସେ ଖରା ଦିନ ସେ ପାଚିଲା ସେ ମେଡିସିନ ଲଗଉଚି ଆଉ।
ଓହା ଗରମ ଦିନ ନା ସେଥିଲାଗି ଏମିତି ହେଲା ବୋଧେ ଆଉ।
ଇନଫେକ୍ସନ ହେଇଗଲା ଟିକେ ଗାଧେଇ ପଇଲିି ସାବୁନ ଫେଣ ଟା ପଶିଗଲା। ହେଁ ହେଁ। ସେଇଥିପାଇଁ ଇନଫେକ୍ସନ ହେଇଯାଇ ପାଚିଚି ଆଉ।
ହଁ। ହଁ ଠିକ ଠାକ ଯତ୍ନ ନିଅନ୍ତୁ ମେଡିସିନ ଖାଆନ୍ତୁ ମେଡିସିନ ବି ଲଗାନ୍ତୁ ଭଲ ହବ ଆଉ।
ହଁ ଏ ଭଲ ହେଇଯାଉଚି ଗୋଟେ ସାଇଡ ରେ ଭଲ ହେଇଗଲା ଆଳୁକୁ ଆଉ ଗୋଟେ ସାଇଡ ରେ ଏମିତି ପାଚୁଚି। ଏ ଯୋଉ ସିଲେଇ ଫୋଡ ଉରା ଦିଆ ହେଇଛି ଗୋଟେ ସିଲେଇ ରୁ ଭଲ ହେଇଗଲାଣି ଆଉ ଗୋଟେ ସିଲେଇ ଫୋଡରୁ ସେମିତି ହଉଛି ମୋର ଏ ଦି ତିନି ମାସ ହେଲା ଏମିତି ହଉଛି ଭଲ ହଉନି। ମେଡି ଡକ୍ଟର କୁ ଦି ଥର ଦେଖେଇ ସାରିଲିଣି। ଉଁ ସେ ଡକ୍ଟର କହୁଛନ୍ତି ସେ ସ୍ପ୍ରେ କର ସେ ଅଏଲ ଟା ସେ ଅଇଟମେଣ୍ଟ ଲଗ ଲଗା ସେ ଭଲ ହେଇଯିବ ସେ କିଛି ଅସୁବିଧା ନାହିଁ ଭଲ ହେଇଯିବ। ଆଉ ଭଲ ହେଲେ କଣ ହବ? ମତେ ତ କଷ୍ଟ ହଉଚି ନା ଛୁଆକୁ ଧରି ପାରୁଚି ଧରିଲା ବେଳକୁ କୋଳରେ ସେଇଟି ବାଜୁଚି ପେଟରେ ଯାହା ବି ହେଲେ ସେଇଠି ବାଜିଲା ବେଳକୁ କଷ୍ଟ ହଉଚି। ଏବଂ କେହି ବି ନାହାନ୍ତି। ଏକା ଆଉ କଣ କରିବି।
ଘରେ କେହି ବି ନାହାନ୍ତି?
ଏ ସମସ୍ତେ ଗାଁରେ ଅଛନ୍ତି ମୁଁ ଏଇ ଅଛି ଏଠି ମାର୍କେଟରେ ଅଛି ଆଉ।
ଓହୋ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ
ଅ ଶାଶୁ ଅଛନ୍ତି ଶଶୁର ନାହାନ୍ତି ଶାଶୁ। ଆଉ ଦେଡୁସୁର ଦିଅର ଜିଆରୀ ପୁଷୁରା ସମସ୍ତେ ଅଛନ୍ତି ଯା ଆଉ। ସମସ୍ତେ ଅଛନ୍ତି।
ଓ ଆପଣ ବୋଧେ ପଦାରେ ରହୁଛନ୍ତି।
ହଁ ମୁଁ ବାହାରେ ରହୁଛି। ବାହାରେ ରହିଥିବାକୁ ନାଇଁ ମୁଇ ଚାକିରି କରିନି ସେ ସେ ଅଙ୍କଲ ଅଛନ୍ତି ସର୍ଭିସ କରୁଛନ୍ତି ବାହାରେ ସେଥିପାଇଁ ରହୁଛୁ ଆଉ।
ଭଲ ବାହାରେ ରୁହନ୍ତୂ। କାହାକୁ କୁହନ୍ତୁ ନହେଲେ ଆପଣଙ୍କ ପାଖକୁ ପଳେଇ ଆସବେ ଆପଣଙ୍କର ବି କାମରେ ହେଲ୍ପ କରିଦେବେ।
ଏ ନାଇଁ ପୁଅ ଯେତେବେଳେ ହବାର ଥିଲା ମୋ ବଡ ଭଉଣୀ ଆସିଥିଲେ। ସିଏ ରହିଲେ ଦେଢ ମାସେ। ଦେଢ ମାସ ରହିଲେ ତାଙ୍କ ଙ୍କର ଫେରେ ଦିଟା ଝିଅ ପୁଅ ସିଏ ଏକ୍ସାମ ପରୀକ୍ଷା ଦେବେ ସେ ପ୍ଲସ ଟୁ ତାଙ୍କ ଝିଅ ପରୀକ୍ଷା ଦେଲେ ସିଏ ରହି। ମେଡିକାଲରୁ ଆସିଲା ପରେ ଆଠ ଦଶ ଦିନ ରହିଲେ ତା ପୂର୍ବରୁ ମାସେ ରହିଥିଲି। ଆଉ କେତେ ଦିନ ରହିବେ ସିଏ ତାଙ୍କର ଫେରେ କାମ ଅ ଅଛି ନନାଙ୍କର ଫେରେ ସିଏ ସର୍ଭିସ ଅଛି ନନାଙ୍କର ତାଙ୍କୁ ଦେଖିବାକୁ ପଡିବ ନା ଆଉ ମତେ ଭଉଣୀ ହେଲା ବୋଲି ଆଉ ଦେଖିବ ନା।
ହଁ ସମସ୍ତଙ୍କର ନିଜ ନିଜ କାମ ଅଛି।
ହଁ ଆଉ।
ଦେବାକୁ ପଡିବ।
ହୁଁ ଆଉ ମଣ ବଡ ନଣନ୍ଦ ଆସିଥିଲେ ବି ସିଏ ଆଠ ଦଶ ଦିନ ରହିଲେ। ସିଏ ବି ପଳେଇଲେ। ସମସ୍ତଙ୍କର କାମ ରହୁଛି ଆଉ ରହିଛିି ଆଉ କଣ ଏ ପୁଅ ତ ଏଇ ବଡ ହେଇଗଲାଣି ତାର କିଛି ଖାଇଲା ଶୋଇଲା ଆଉ ମୋର କଣ ଗୋ ରୋଷେଇ କରିଦେଲେ ଥରେ ଶଇଲା ତିନିଥର ଖାଇବୁ।
ହଁ ଦି ଜଣ ତ ମଣିଷ ଆଉ କିଏ ଅଛନ୍ତି କି ଏତେ ଜଣ ଏତେ ଇଏ କରିବାକୁ ପଡିବ।
ହଁ ଆଉ ଯାହା ହେଲେ ବି ଖାଇଦେଲେ ବି ଚଳିବ କିଏ କହିବାକୁ ନାହାନ୍ତି।
ହଁ।
ଆଉ ଛୋଟ ଛୁଆ କିଏ ଏତେ ରଙ୍ଗେଇ ହେଇକି କିଏ କରୁଛି ହୁଁ ହୁନୁ ହୁଁ।
କଣ ଘରେ ରହୁଛନ୍ତି ଯେ ଏ ଏଟା ନ କଲେ ନହବ ପଦାରେ ତ ରହୁଛନ୍ତି ଏକୁଟିଆ ଖାଇବା କଥା କି ଆଉ ଦ ଜଣେ ଖାଇବା କଥା ଦି ଜଣ ଖାଇବା କଥା। ଯାହା କରିଦେଲେ ଚଳିବ।
ହଁ ଆଉ ତମେ କଣ କରୁଛ?
ମୁଁ ଏଇ ମୋର ପଢା ଟିକେ ସରିଲା ଗ୍ରାଜୁଏସନ ସରିଲା ଭାବିଛି କମ୍ପିଟେଟିଭ ଲାଇନ ଯ ବି ଆଉ ଦେଖାଯାଉ କଣ ହୋଉଛି।
ହୁଁ ଏବେ ଘରେ?
ହଁ ହଁ ଏବେ ଘରେ ଅଛି।
ହଉ ଘରେ ଆଉ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଭାଇ ଭଉଣୀ କେତେ ଜଣ?
ମୋର ଗୋଟେ ଭାଇ ଆଉ ମୋ ଦାଦାଙ୍କ ଗୋଟେ ଝିଅ ଅଛି ଛୋଟଟେ।
ହୁଁ।
ଆମେ ତିନି ଜଣ ଭାଇ ଭଉଣୀ ଆଉ।
ହଁ। କଣ ଖାଇଥିଲେ ସକାଳୁ?
ଆଜି ମାଛ ଆସିଥିଲା ମାଛ ଭଜା ହେଇଥିଲା ପଖାଳ ଖାଇଦେଇଥିଲି ମତେ ଟିକେ ମାଛ ଭଜା ସହିତ ପ ପଖାଳ ଖାଇବାକୁ ଭଲ ଲାଗେ।
ମତେ ତ ପସନ୍ଦ ମୁଁ ନାଦି ଦେଇଛି ପଖାଳ ମାଛ ଭଜା। ଲେମ୍ବୁ ରସୁଣ କଞ୍ଚା ଲଙ୍କା ଦଳିକି ମାଛ ଭଜା ଭାତ ଖାଇଦେଇଛି। ପୁଅ ଶୋଇଥିଲା ମୁଁ ଖାଇ ଦେଇଛି ଆଉ।
ତ ମୁଁ ବି ସେଇଆ ମତେ ଟିକେ ମାଛ ଭଜା ସହିତ ପଖାଳ କୁଇ ବାକୁ ଭଲ ଲାଗେ ଲଙ୍କା ରସୁଣ ଭୋ ଟିକିଏ ଟିକେଏ ଲେମ୍ବୁ ପକେଇ ଦଳି ଦେଲେ ପୁରା ଟେଷ୍ଟି ଅଲଗା ଟେଷ୍ଟ ପୁରା ଅଲଗା ପ୍ରକାର।
ଓଡିଆ ମାନଙ୍କର ମୁଖ୍ୟ ଖାଦ୍ୟ ପଖାଳ। ପଖାଳ ଭାତ କୁ ମାଛ ଭଜା ଟିକେ ହେଇଗଲେ। ଆଉ ବଢିଆ ହେଲା ଆଉ କଣ ହେଲା ଆଜି ହଁ ଗରମ ଦିନରେ ବି ପଖାଳ ଟା ଭଲ ସମସ୍ତେ ତ ପ୍ରାୟ ପଖାଳ ଖାଉଛନ୍ତି ରା ରାତିରେ ବି ପଖାଳ ଆଉ ରୁଟି ବି ଭଲ ଲାଗୁନି।
ହଁ ଗରମରେ କିଛି ଖାଇବାକୁ ଏତେ ଇଚ୍ଛା ହଉନି ପଖାଳ ଦି ଟା ଖାଇଦେଲ ପୁରା ଶାନ୍ତି।
ହଁ ଆଉ ଏବେ କଣ କରିବି?
ଏବେ କିଛି ନାଇଁ ବସିଛି।
ମା ହେରିକା ସବୁ ରୋଷେଇ କରୁଛନ୍ତି।
ହୁଁ। ହଁ।
ଖରା ବେଳେ ରୋଷେଇ ସରିଲାଣି?
ହଁ ରୋଷେଇ ସରିଲାଣି ସେ ମାଛ ଭଜା ପଖାଳ ମୁଁ ଖାଇଦେବି ତାପରେ ତରକାରୀ ଟିକେ ମାଛ ତରକାର କରିଦେବି ଆଉ ଭାତ ତ ହେଇଯାଇଥିଲା ସକାଳୁ। ତା ପୁଅ ଶୋଇଥିବ ଉ ଉଠିବା ପୂର୍ବରୁ ଭାତ ଟା ମୁ ବସେଇଦିଏ ତାପରେ ପୁଅ କାମ ସରିଲା ପରେ ତାକୁ ମେଡି ଚିନି ତା ପୋଛା ପୋଛି ଗାଧୁଆ ଯାହା ତା କାମ ତାର ସରିଲା ପରେ ତାପରେ ଭାତ ହେଇଯାଇଥିବ। ଗାଳି ଦେଲି ତାପରେ ହଉଛି ମାଛ ଆସିଗଲା ମାର୍କେଟ ରୁ। ତାକୁ ଧୋଇ ଧୁଆଇକି ବାଛି ଭାଜି ଦେଇକି ମୁଁ ଗାଧେଇ ଗଲି ତାକୁ ଶୋଇ ଦେଇକି। ତାପରେ ତାପରେ ଆ ଉଠି ଠାକୁର ପୂଜା କରିକି ତାପରେ ସେ ଉଠି ଉଠି ସାରିଥିଲା ତାପରେ ତ ମୁଁ ଟିକେ ଚାହା ପିଇବାକୁ ଭଲ ପାଏ ଚାହା ଟିକେ କରଦେଇକି ପିଇଦେଲି। ତାପରେ ଏୟୀ ଏଗାରଟା ବେଳକୁ ପଖାଳ ଟେ ଖାଇଦେଇଛି ଘଣ୍ଟେ ହବ ଆଉ।
ଓ ଭଲ ଆଉ ପଖାଳ ଖାଇ ଦେଇକି ଶୋଇ ପଡ଼ିବେ ପୁରା ନିଦ ଅଲଗା ପ୍ରକାର।
ହଁ ସେ ପୁଅ ଏବେ ଶୋଇବ ତା ପାଖେରେ ଟିକେ ଶୋଇପଡିବି ଆଉ ସେ କଣ ଶୋଉଛି କି ରାତି ରାତିରେ ବହୁତ ହଇରାଣ କରୁଛି ଜମା ସୋଉନି।
ନା ଦିନରେ ଶୋଉଛି ନା ରାତିରେ ଶୋଉଛି ଏବେ ଟିକେ ସେମିତି କରିବ ଆଉ କଣ କରିବି।
ମୁଁ ଆଉ ଯାହାବି ହେଲେ ଏବେ ଟିକେ ସେ ହଇରାଣ କରିବ ହଁ।
ହୁଁ।
କିଛି ମାସ ଗଲା ପରେ ସବୁ ଠିକ ଠାକ ହେଇଯିବ ତା ଶୋଇବା ଟାଇମ ରେ ଶୋଇ ପଡିବ ଆରାମ ସେ
ହଁ ଆଉ ଦି ମାସର ହେଇଗଲେ ଛଅ ମାସର ହେଇଗଲେ ସବୁ ଠିକ ଠାକ ହେଇଯିବ।
ଆଉ ରଜ ପାଇଁ ଶାଢୀ ହେରିକା
ରଜ ପାଇଁ ଶାଢୀ ନା ଶାଢୀ ନା ମୋ ରଜ କଣ କରୁଛି ମୋର ତ ଆଡେ ଦେହ ଭଲ ନାଇଁ ଆଉ ଛୋଟ ଛୁଆକୁ ନେଇକି କୋଉ ମାର୍କେଟ ଯାଇପାରିବୁ କଣ ଆଣିପାରିବୁ? ନା ତାକୁ କିଏ ଅଛନ୍ତି ଛାଡିକି ଯାଇପାରିବୁ ନା ନେଇକି ଯାଇପାରିବୁ। ସେ ଅନଲାଇନ ରୁ ଗୋଟେ ମଗେଇ ଦେଇଛି। ଅନଲାଇନ ରୁ ଗୋଟେ ମଗେଇ ଦେଇ ଦେଲି ଶାଢ଼ୀଟିଏ ଗୋଟେ ନାଇଁଟି ଟିଏ।
ହଁ।
ହଁ ସେ ରିସିଭ ହେଇଛି ଆଉ ଭଲ ଲାଗୁଛି ହୁଁ।
ପୋଟ ଫୋଟ ଉଠେଇ ଦେଇକି ଟିକେ ଷ୍ଟୋରି ଆଉ ଷ୍ଟାଟସ ଦେଇଦେବେ ସରିଲା ଆଉ
ଫଟୋ ଉଠେଇବାକୁ ବି ଟାଇମ ନାହିଁ ସଜବାଜ ହବାକୁ।
ଏବେ ଛୋଟ ଛୁଆ ମାନେ କେବଳ ତା ପଛରେ ଲାଗିବାକୁ ପଡିବ।
କିଛି ବି ଇଚ୍ଛା ହୋଉନି କରିବା ପାଇଁ ଛୋଟ ଛୁଆକୁ ଆଡେ ଯୋଉ ଗରମକୁୁ
ହଁ ଏମିତି ତ ଗରମ ଟା ଅଧିକ ହଉଚି ମାନେ ବୋହୁତ ଜୋରେ।
ହୁଁ।
ବର୍ଷା ହେଲେ ବି ଟିକେ ଚାରିଟାଳେ ବର୍ଷା ହଉଚି କୋଉଦିନ କେମିତି ହେଲେ ବି ତା ପରେ ଯୋଉ ଗରମ କୁ ସେ ଗରମ।
ବର୍ଷା ହେଲେ ବି ଯୋଉ ଗୁଳୁ ଗୁଳି ଟା ହୋଉଚି।
ଓ ହଁ ଗୁଳୁ ଗୁଳି ଟା ପ୍ରବଳ ଜୋରେ ହୋଉଚି। ଖରା ତ ଆଜି ପୁରା ଜୋରେ ହେଇଚି କୁଆଡ଼େ ଟିକେ ପଦାକୁ ବି ବାହାରି ହବନି। ଏ ରଜ ପାଇଁ ଡ୍ରେସ ଆଣିବାକୁ ଯିବି ବୋଲି ଏତେ ଗରମ ହୋଉଚି। ଇଛା ହଉନି ଟୋଟାଲି।
ଏ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଆସିନାହାନ୍ତି ଡ୍ରେସ ଆଣିବାକୁ ମାର୍କେଟ ପୁରା ଜାମ୍ ହେଇଗଲାଣି। ରାସ୍ତା ଫାସ୍ତା ସବୁ ଯାମ୍ ସବୁ ସୋରୁମ ଯାମ୍।
ଦେଖିଆ ଆଜି ଚାରିଟା ବେଳକୁ ଯିବି ନହେଲେ କାଲି ଆଡକୁ ଯାଇଁକି ଆଣିବି ଗରମ ପାଇଁ ଟୋ ଟାଲି ଇଚ୍ଛା ହଉନି କୁଆଡେ ଯିବା ପାଇଁ।
ହୁଁ।
ଏୟା ଆଉ। କୁନି ବେବି ଶୋଇ ପଡ଼ିଲାଣି।
କୁନିବେବି ଢୋଳଉଚି ମୋ ମୁହଁକୁ ଅନେଇକି ଆଖି ବୁଜୁଚି। ଫେରେ ଅନଉଚି।
ସେ ଆପଣଙ୍କ କଥା କୁ ଶୁଣୁଚି ତାକୁ ଭଲ ଲାଗୁଚି ଆଉ।
ହଁ।
ଭାବୁଥୁବ ମୋ ମା କଣ କଥା ହଉଚନ୍ତି। ଏବେ ତ ନିଜେ କିଛି ହେଇପାରିବନି
ନା। ଆଉ ଏଟା ଶୋଇବି।
ଆଜ୍ଞା।
ଏବେ ଶୋଇବେ ନା ପଢାପଢି ଅଛି।
ପଢା ପଢି ଟିକେ କରିକି ତାପରେ ଟିକେ କାମ ଅଛି କାମ ସାରିକି ଦିଟା ବେଳକୁ ଖାଇ ପିଇକି ଏକାଥରକେ ଶୋଇବା ଆଉ।
ହଁ ତାପରେ ଉଠିକି ଯଦି ମାର୍କେଟ ଯିବା କଥା ଯିବେ ନହେଲେ କାଲି ଯିବେ ଆଉ।
ହଁ ଦେଖିବା କଣ ହଉଚି ଯେ ସାଙ୍ଗ କହିଚି ସେ ଯଦି କୁଏ ଆଜି ଯିବା କଥା ଯିବୁ ନହେଲେ କାଲି ଯିବୁ କଣ ଆଣିବୁ କିଛି ନୂଆ କଲେକ୍ସନ ଆସନି।
କିଛି ରଜରେ ଏଇ ଯୋଉ ଏତେ ଜାମ୍ ସୋରୁମ ହେଇଯାଇଚି କିଛି ବି ଦେଖଉନାହାନ୍ତି। ଯୋଉ ଗଦା ହେଇଥିବ ସେଇଥିରୁ ବାଛିକି ଆଣିବେ।
ଓହୋ ମତେ ଜିନ୍ସ ଟପ୍ ଏତେ ପିନ୍ଧିବାକୁ ଭଲ ଲାଗେନି ମତେ ମାନେ ସବୁ ଫୁଲ ସେଟ ହରିକ ପିନ୍ଧିବାକୁ ଭଲ ଲାଗେ ଦେଖିବା କଣ ହଁ ସେଟ୍ ସବୁ ଦୁପଟା ସେଟ୍ ଆଉ କୁର୍ତ୍ତିୀ ହେଲା ମତେ ଏଇଗୁଡା ସବୁ ଭଲ ଲାଗେ।
ହୁଁ।
ଗରମ ପାଇଁ ନର୍ମାଲ ଘରେ ଟପ୍ ଆଉ ପେଣ୍ଟ ହେଲେ ହେଲା।
ହଁ ହଁ।
ନାଇଟ୍ ସୁଟ ହେଲେ ହେଲା କିନ୍ତୁ ପଦା---' ଟିକେ ବୁଲାବୁଲି କରିବାେ ମତେ କୁର୍ତି ସେଟ୍ ଦୁପାଟା ସେଟ୍ ମତେ ଏଇଗୂଡା ସବୁ ଭଲ ଲାଗେ ପିନ୍ଧିବା ପାଇଁ। ସିମ୍ପୁଲ ର ବେଶ ଇଏ ର ଭଲ ଲଗେନି।
ହୋଉ ଯାଆନ୍ତୁ କଣ କରିବେ ପୁଅ ଶୋଇଲାଣି ମୁଁ ଟିକେ ଶୋଇପଡୁଚି ତା ପାଖରେ ଆଉ।
ହଁ ଆପଣ ଶୋଇ ପଡନ୍ତୁ ଟିକେ ସେଏ ପୁଣି ଉଠିଲେ ଆପଣକୁ ଆଉ ଶୋଇଦବନି।
ହଁ ମୁଁ ଟିକେ ଶୋଇବି କଣ ଖାଲି ଟିକେ ଆଖି ବୁଜିଦେବି।
ପଖାଳ ଖାଇ ଦେଇଚନ୍ତି ତ ଆଉ କିଛି ଖାଇବାର ନାହିଁ ଆଉ।
ଆଉ କିଛି ଖାଇବାର ନାହିଁ ହଉ।
ହଉ ରହୁଛି ଆଉ।